ହାଲୋ।
ହଁ କୁହ।
ହଁ ଆପଣ ଏବେ କଣ କରୁଛନ୍ତି?
ଏଇଠି ବସିଚି ଟିକେ ଆଉ।
ସନ୍ଧ୍ୟା ବେଳେ ଜଳଖିଆ ଖାଇଚନ୍ତି?
ହଁ ଜଳଖିଆ ଖାଇସାରିଚି।
କଣ ଖାଇଲେ ଜଳଖିଆରେ?
ଏଇ ଜଳଖିଆ ଗୁପୁଚୁପୁ ପାମ୍ପଡ଼। ଏଇଭଳିଆ ଖାଇଚୁ ଆଉ।
ହଁ ଆପଣ ଏଇଥରକ୍ ଯୋଉ ହୋଲି ହେଇଥିଲା ଆପଣ ହୋଲି ଖେଳିଚନ୍ତି?
ହଁ ହୋଲିରେ ଆମର ଏଠି ଭଲ ହୁଏ ଆମର ଡିଜେ ଫିଜେ ବାଜେ। ସ୍ତ୍ରୀ ଲୋକମାନେ ବହୁତ୍ ବୁ ମଜାମସ୍ତି କରୁ। ଆଉ ଛୋଟ ପିଲା ମାନେ ବହୁତ୍ ବଢିଆ ହୁଏ ଆ ଆମର ହୋଲି ଆମର ମେଲଣହୁଏ ଯେ?
ହଁ ଆମରବି ଏଇଠି ବହୁତ୍ ଭଲରେ ହୋଲି ଖେଳୁଥିଲୁ ଆମର ମାନେ ଆମେ ଯାହା ଯୋଉ ମାନେ ଆମ ଘର ପାଖରେ ଗୋଟେ ପିଲାଟେ ଅଛି। ସିଏବି ତାଙ୍କର ଦୋକାନ ଅଛି ସବୁ ପୂଜା ସାମଗ୍ରୀ ଦୋକାନ
ସେ ତାର ସେଉଠୁ ସବୁ ଜିନ୍ସ ନେଇ ଆସିଥିଲେ ତାପରେ ସେଇଟି ସେ ତାଙ୍କ ସେଇଠି ଗୋଟେ ବଡ ଡିଜେଟେ ବି ଲଗେଇ ଲେ ତାପରେ ଆମେ ଏଇଠି ସବୁ ସବୁ ମଜା ମସ୍ତି କଲୁ ତାପରେ ମୋ ମାମା ହେରିକା ତାପରେ ଏଇଠି ସବୁ ଯୋଉ ସବୁ ଆନ୍‌ ଟି ଅଛନ୍ତି ସେମାନେ ବି ସବୁ ଭଲ ମଜା ମସ୍ତି କରିଥିଲେ ତାପରେ ଏଇ ଯୋଉ ବ୍ରହ୍ମେଶ୍ଵର ପାଖେରେ ଗୋଟେ ଅ ଖାଇବା ଜାଗା ଟା ଅଛି ସେଠି ଖାଲି ଖାଇବା ଷ୍ଟଲ୍ ପଡେ ଆଉ ସ ଖାଳେ ସେଇଠି ପୂଜା ଦବା ମାନେ ଯୋଉ ପରିବା ହେରିକା ପରେ ପରିବା ପଡିଲା ସଖାଳେ ପଡେ କିନ୍ତୁ ସନ୍ଧ୍ୟା ବେଳେ ସବୁ ଖାଇବା ଜିନ୍ଷ ପଡେ। ସେଇଠି ସେଇଠି ଟେଣ୍ଡ ବାନ୍ଧିକି ସବୁ ମାନେ ଫ୍ରିରେ କିଏ ଗୋଟେ ଖାଇବାକୁ ଦଉଥୁଲେ ସେଇଠିକି ଆମେ ଯାଇଥିଲୁ ସେଇଠି ଆମେ ଗୁପ୍ ଚୁପ୍ ଦହିବରା ଜିଲାପି ସିଝା ଅଣ୍ଡା ବି ଦଉଥୁଲେ ତାପରେ ଅ ମକା ଦଉଥୁଲେ। ଦହି ପାଣି ଯାଉ ବେଲ ପଣା ଯୋଉ ଦିଅନ୍ତି ବେଲ ପଣା ବି ଦଉଥୁଲେ।
ହଁ ଆ ସେଟା ବୈଶାଖ ମାସରେ ଦିଆଯାଏ। ସେଇଟା ବୈଶାଖ ମାସରେ ଖରା ଦିନରେ ଦିଆଯାଏ ବେଲପଣା। ଆଉ ସବୁ ମନ୍ଦିର ମାନଙ୍କରେ ଆଉ ଛକ ମାନଙ୍କରେ ସବୁ ଅଂ
ହଁ।
ସେଟା କରାଯାଏ ଆଉ ହଉଛି ଯୋଉ ମେଲନର କଥା କହୁଛ ସେ ମେଲନ ଆମର ଏଠି ଇଏ ହଉ ମେଲଣ ହୁଏ ମେଲଣ ମେ ମେଢ ସବୁ ଆସେ। ଆଉ ବହୁତ୍ ଲୋକ ବି ହୁଏ ଷ୍ଟଲ୍ ସବ୍ ପଡେ। ବହୁତ୍ ଲୋକ ମାନେ ଆମର ବହୁତ୍ ପ୍ରବଳ ଲୋକ ଏଠି ଷ୍ଟଲ୍ ସବୁ ବିଭିନ୍ନ ପ୍ରକାର ଷ୍ଟଲ୍ ଆସି ପଡେ।
ହଁ ଆମର ବି ଏଇଠି ଗୋଟେ ଯୋଉ ରଜ ମହୋତ୍ସବ ଯୋଉଠି ପଡିଥିଲା ମେଲଣ ପଡିଆ ସେଇଠି ବି ହୋଲିର ମେଳଣ ପରେ ସେଇଠି ସବୁ ଯାତ୍ରା ହୁଏ ତିନି ତିନ୍ ଦିନ୍ ରା ତିରେ ହୁଏ ତାପରେ ସେଇଠି ଯାତ୍ରା ହେଲା ପରେ ବାଙ୍କୁଆଳରେ ବି ଯାତ୍ରା ହୁଏ। ତାପରେ ବାଙ୍କୁଆଳରେ ହୁଏ ତାପରେ ଖଣ୍ଡଗିରିରେ ବି ହୁଏ ଲ କ୍ଷ୍ମୀ ସାଗରେ ହୁଏ ତାପରେ ଏଇଠି ଗୁ ଟେ ଜାଗାଟେ ଅଛି ସେଇଠି ବି ହୁଏ। ଆଉ ସେଇ ଯୋଉ ମେଲ୍ ଣ ପଡିଆରେ ସେଇଠି ଯୋଉ କିର୍କେଟ ଟୁର୍ଣ୍ଣାମେଣ୍ଟ ବି ହୁଏ। ଆମ ଘର ଆଗରେ ଗୋଟେ ମୀନା ବଜାର୍ ପଡିଆ ଅଛି ସେଇଠି ବି ସେଇଟା ବହୁତ୍ ବଡ ପଡିଆଟା ସେଇଠି ଏଇ ଅଗଷ୍ଟ ଅଗଷ୍ଟ କି ସେପ୍ ସେପ୍ଟେମ୍ବର ଆଡକୁ ପଡି ଯାଇଥିବ ଅ ମିନା ବଜାର୍ ସେଇଠି ବି ମିନା ବଜାର ସର୍ଲା ପରେ ଟୁର୍ଣ୍ଣାମେଣ୍ଟ ହବ ଚାପରେ ସେଇଠି ଯାତ୍ରା ବି ପଡେ। ସେଇଠି ସବୁ ଅ ଏବେ ଥରେ ପଡିଥିଲା ଗାଈ ମାନ କୁ କଣ ଖାଇବାକୁ ଦିଆଯାଏ ସେଇଟା ବି ହୁଏ।
ଅ ହଁ।
ତାପରେ ସେଇଟା ଯେତେବେଳେ ଗାଈ ମାନଙ୍କୁ ମାନେ ସେମାନେ ଯେତେବେଳେ କହିବାକୁ ସବୁ ମାନେ ଯୋଉ ମିଟିଂ କରିଥିବେ ତାପରେ ସେଇଠି ସେମାନେ ଉପମା ତରକାରୀ ହଉ ବରା ତରକାରୀ ହଉ ଯାହାବ କିଛି ଗୋଟେ ଖାଇବାକୁ ଦିଅନ୍ତି। ସେଇଟା ବି ଏବେ ହେଇଥିଲା ତାପରେ
ଆମର ବି ଏଠି ସେମିତି ହୁଏ ଆମର ଯୋଉ ଇଏ ହୁଏ। ଆମର ସେଇଟା ବୈଶାଖ ମାସରେ କରାଯାଏ ସେଉଡା ସବୁ ତାଙ୍କ ଗୁରୁମୁସ ଧର୍ମ ତାଙ୍କର ସବୁ ବସେ। ଠାଏ ଠାଏ କୁଣ୍ଡ ବସିଯାଏ ପାଣି ବି ଢଳାଯାଏ ତାଙ୍କ କଣ୍ଡରେ। ସେମାନେ ଖାଆନ୍ତି ପିଇବା ପାଇଁ ସବୁବେଳେ ସଫିସେଣ୍ଟ ପାଇଁ ଗାଁ ଦାଣ୍ଡ ମାନଙ୍କରେ ଥୁଆ ଥୁଆ ଯାଏ। ଗାଈମାନେ ଖାଇବେ ଆସି।
ହଁ ଏଇଠି ଆଉ ଗୋଟେ ଟିକେ ଆଗକୁ ଜଗନ୍ନାଥ ଆଶ୍ରମ ଗଲା ବେଳକୁ ଗୋଟେ ଗୋଟେ ଗଳିଇଟେ ପଡେ ସେଇଠି ବି ଗୋଟେ କୁଣ୍ଡରେ ଦହି ମାନେ ଭାତ ପେଜ ଯୋଉମାନେ ସବୁ ଜିନିଷ ସେଇଠି ହଁ ସେଇଠି ସବୁ ପକାନ୍ତି ସେଇ ଗାଈ ଗୁଡାକ ଆସି ପିଅନ୍ତି। ତାପରେ ଏବେ ତ ଯୋଉ ଖରା ଚାଲ ଯୋଉ ହଉଚି ରାସ୍ତାର ମାନଙ୍କରେ ସବୁ ଆମ୍ବ ରସ ବି ମିଳେ ଆଉ ଅଳ୍ପ ଅଳ୍ପ ଟଙ୍କାରେ ବି ମିଳିଯାଏ କୋଡିଏ ଟଙ୍କା ରେ ଗୋଟେ ବଡ ଗ୍ଲାସଟେ ତାପରେ ଲସି ବି ଏଇଠି ମିଳେ।
ଟୋଟାଳେ ଆସିନେହିଁ। ମେଲଣ ବି ହେଲେ ସବୁଆଡେ ବି ସେଇ ଭଳିଆ ପଡେ ଷ୍ଟଲ ସବୁ ଭଲ ଲାଗେ। ଆଉ ଆଜିକାଲି ତ ସବୁ ଯେତେ ଷ୍ଟଲ୍ ପକେଇଲେ ବି ସେ ତ ଅନଲାଇନ ରେ ମଗେଇ ପକେଇକି ବ୍ୟବହାର କରୁଚନ୍ତି।
ହଁ ତାପରେ ଆମ ଏଇ ଆମ ଘର ପାଖରେ ଗୋ ଗୋଟେ ମନ୍ଦିରଟେ ଅଛି ତାରିଣୀ ମନ୍ଦିର ସେଇଠି ବି ଯୋଉ ହୋଲି ବେଳେ ସେଇଠି ସବୁ ବେଲ ପଣା ର ଯୋଉ ଦହି ପାଣି ଟଙ୍କତୋରାଣୀ ଟଙ୍କ ତରଣମ୍। ତ ଏବେ କୋଉଠି ମିଳୁନି
ନାଇଁ ପୁରୀରେ ପୁରୀରେ ମିଳେ ଟଙ୍କା ତୋରଣୀ ପୁରୀରେ ମିଳେ ମିଳେନି କାହିଁକି ମିଳେ ଯଉ ସମୁଦ୍ର କୂଳରେ ଯିବା ଆଗକୁ ଗଲେ ସେଇ ବାଟରେ ପଡେ ଏ ଯୋଉ ସେମାନେ ଟଙ୍କ ଦୁରାଣି ଦିଅନ୍ତି।
ହଁ ଆଗରୁ ତ ପୁରୀରେ ଟଙ୍କ ତରାଣି ଦଉଥିଲେ ଏବେ ବହୁତ ବର୍ଷ ହେଲାଣିେ ଟଙ୍କ ତୋରାଣି କାହିଁ ଦଉନାହାନ୍ତି କିନ୍ତୁ ମୁଁ ଏବେ ଶୁଣିବାକୁ ପାଇ କି ପୁରୀର ପୁଣି ଟଙ୍କ ଟଙ୍କ ତୋରାଣୀ ଦଉଚନ୍ତି ମୁଁ ଏବେ ଯାଇନି ଏବେ ବହୁତ ବର୍ଷ ହେଲାଣି ବର୍ଷେ ଖଣ୍ଡ ହେଲାଣି ଯାଇନି ଯାଇନି ଯୋଉ ମୁଁ ଆଉ ଜାଣିନି ତ ମେ ଏଇ ଥରେ ମଝିରେ ବାହାରିଥିଲୁ ଯିବୁ ବୋଲି ଯେ କିନ୍ତୁ ବର୍ଷା ହେଲା ତାପରେ ଆଉ ଯାଇ ପାରିଲୁନୁ ନହେଲେ ଆମେ ସେଦିନ ଯାଇଥାନ୍ତୁ।
ଯିବାକୁ ପ ଇଏ ହୁଏ। ହଁ।
ହଁ ଭଦ୍ରକରେ ବି ଗୋଟେ ଦିଘା ଅଛି ସେଇଠି ବି
ଭୋଜି ଖାଇବାକୁ ଯିବୁ ବୋଲିକି।
ଆଁ ମ ତେବେ ଏଇଠି ଆସିକି ଗୋଟେ ଦିଦିଟା କହିଲେ ଚାଲେ ଭୋଜି ଖାଇକି ଆସିବା। ବା ଯୋଉ ଜଗନ୍ନାଥ ଆଶ୍ରମରେ
ହଁ ଆମ ଭାଇ ଡାକିଲେଣି ଯିବା ପାଇଁ ଖାଇବା ପାଇଁ ଆଶ୍ରମକୁ। ଆଉ ଆମେ ଯାଉଛୁ ସମସ୍ତେ ଯିବୁ ଆମ ଦି ପୁଅ ଯିବୁ ମୁଁ ଯିବି।
ଗଲେ ସେଇଠି ଦେଖା ହବ ଆଉ। କେତେ ଦିନ ହେଲାଣି ଦେଖା ବି ହେଇନି ସେଇଠି ଦେଖା ହେଇକି
ହଁ ହବା ଆଉ ହଁ ବାଟ ପାଇଲେ ଥିଲା ଆଉ
କଣ କହିଲେ?
ମୁଁ କହିଲି ଭେଟ ହେଲେ ସିନା ତ ଲୋକ ଗହଳି ହୋଇଥିବେ।
ହଁ ଭେଟ ହେଇଯିବ ହବନି କାହିଁକି ଯେତେବେଳେ ଖାଇବା ପାଇଁ ଲାଇନରେ ଠିଆ ହେଇଥିବା ଭେ ଭେଟ ହେଇଯିବ ଏମିତି ତ ବହୁତ ଥର ଭେଟ ହେଲାଣି ଏଇଥର ବି ହେଇଯିବ। ବ ଯେତେବେଳେ ମନ୍ଦିରର ଯୋଉ ମନ୍ଦିରରେ ଯୋଉ ସବୁ ବସିଥିବେ ମନ୍ଦିର ଉପରେ ସେଇଠି ଯଦି ଦେଖାହେଇଗଲା ଭଲ କଥା ଆଉ ନହେଲେ ମାନେ ମିଶିକି ଯିବା ଗଲା ବେଳକୁ।
ହଉ। ଆଉ
ଆମର ଏଇଠି ଯୋଉ ମେଘେଶ୍ଵର ମନ୍ଦିର ଅଛି ସେଇଠି ବି ଆଜି ଆଜି ଶୀତଳ ଶ ଷଷ୍ଠୀ ନା ସେଇଠି ବି ଆଜି ଦଉଛନ୍ତି ଏ ମୁଁ ଆଜିି ସେଇଠି ଭାତ ଡାଲ ମା ଖଟା ଖିୀରି ଆଉ ପୋଟଳ ରସା କରିକି ସେଇଠି ବି ଦଉଛନ
ବୁଝିପାରୁନୁ ଝିଅ।
ଏଇନା ବହୁତ ଦିନ ହେଲାଣି ମୁଁ ସେଇ ମନ୍ଦିରକୁ ଏଇନା ଯୋଉ ସବୁ ମୋର ସକାଳୁ ଗୋଟେ ଟ୍ୟୁସନ ରହିଯାଉଛି। ସେଇ ଯୁଗରୁ ମୁଁ ଯୋଉ ଯାଇ ବିି ପାରୁନି କୋଉ ମନ୍ଦିରକୁ ନହେଲେ ମୁଁ ସବୁ ସୋମବାର ଶିବ ମନ୍ଦିର ଯାଏ ଏବେ କୋଉ ମାନେ ସବୁବେଳେ ହେଲାଣି ବହୁତ ଦିନ ହେଲାଣି ମାସ ସେ ଦି ମାସ ହେଲାଣି ମୁଁ ମନ୍ଦିର ଯାଇନି ଏବେ ଗଲେ ଟିକେ ମନ୍ଦିରଟା ବୁଲିିବାଲିକି ଆସିବି ଆଉ
ଆମେ ଯିବୁ ହଉଛି ଶିବ ମନ୍ଦିର ଯିବୁ ଆଉ
ହଁ ଶିବ ମନ୍ଦିର ଶିବ ମନ୍ଦିର ଆମେ ବି ଯିବୁ ଶିବ ମନ୍ଦିର ମୁଁ ମାନେ ସବୁବେଳେ ଯାଏ ନା ମନ୍ଦିର? ବହୁତ ଦିନ ହେଲାଣି ଯାଇନି ଭଲ ବି ଲାଗୁନି। ଆଜି ଜଗନ୍ନାଥ ଆଶ୍ରମରୁ ଖାଇବା ପୂର୍ବରୁ ଟିକେ ଶିବ ମନ୍ଦିର ଯିବି ଶିବ ମନ୍ଦିରରେ ଏ ଦର୍ଶନ କରିକି ଆସିକି ଖାଇବୁ ଜଗନ୍ନାଥ ମ ମନ୍ଦିରରେ ଆଉ
ହେଇ ହଉ ହଁ କୁହ?
ହଁ ଆଜି ଯୋଉ ରାତିରେ ବୋଧେ ଆଉ କିଛି ରୋଷେଇ ହବନି କାରଣ ଏବେ ତ ଭୋଜି ଅଛି।
ହଁ।
ଆମ ଘରେ ବି ଆଜି ରାତିରେ କିଛି ରୋଷେଇ ହବନି ମୋ ମାମା ତ ଖାଇବେନି ରାତିରେ ଭାତ। ସେ ରୁଟି କରିକି ତାଙ୍କର ଖାଇଦେବେ ସକାଳର ତରକାରୀ ଥିଲା ଆ ପୋଟଳ ଆଳୁ ତରକାରୀ ଆଉ ସ୍ ସିଏ ଜାଣିନଥିଲା ଭୋଜି ଅଛି ବୋଲି ସୋୟାବିନ୍ ଟିକେ କରିଦେଇଥିଲା ଦିଦି ଖାଇଦବ ସେଇଟା, ମୁଁ ତ ପଳେଇବି ଯୋଉ ଭୋଜି ଖାଇବାକୁ ଆମର ଗୋଟେ ଉପର ଯ
ତମର ଫ୍ରିଜ ଅଛି ନା?
ହଁ-ହଁ ଆମର ଫ୍ରିଜ୍ ଅଛି। ଆଉ ଗୋଟେ ସିଲେଇ ମେସିନ୍ ବି ଅଛି।
ସେଇ ଫ୍ରିଜରେ ରଖିଦଉନ ତରକାରୀ?
ହଁ ରଖିଦେଇଛି ମାମା ଖାଇବ ତ ଖାଇସାରିଲିକି ରଖିଦବ ଆଉ। ହଉ ରଖୁଛି।
ହଉ ହଉ।